ହାଲୋ।
ହଁ।
ହଁ ମ୍ୟାଡାମ୍ ନମସ୍କାର୍।
ନମସ୍କାର ଭଲ ଅଛି। ତମେ କେମିତି ଅଛ?
ହଁ ଭଲ ଅଛି। ଆଉ ଏବେ କଣ୍ କରୁଚ?
ଏବେ ଟିକେ ବସିଥିଲି ଆଉ। ଟିକେ କାମ ଥିଲା ତ କାମ ସାରିକି ବସିଥିଲି ଆଉ।
ଆଚ୍ଛା। ଆଉ ଘରେ ସମସ୍ତେ ଭଲ ଅଛନ୍ତି? ଏଇ ଫୋନ କରିଥିଲି କଣ ପାଇଁ କି ଆ- ଯଉ ଆ-ରଜ ମହୋତ୍ସବ ଯଉ ହେଇଥିଲା
ହଁ।
ତ ତମ ସବୁ ଯଉ ପ୍ରତିଯୋଗିତା ହେଇଥିଲା ସେ ପ୍ରତିଯୋଗିତାର ପୁରସ୍କାର ସବୁ ଆସିଯାଇଚି। ତ ସେଥିପାଇଁ ଦବା ପାଇଁ ସେ ପ୍ରତିଯୋଗିତା ବିଷୟରେ କଣ କଣ ସବୁ ପ୍ରତିଯୋଗିତା ସବୁ କରିଥିଲ ସେଇ
ହଁ -ହଁ ମୁଁ ସେଦିନ ତମକୁ କହୁଥିଲି। ଅ- ଏ-ଆମର ହେଇଥିଲା ଅ ସ୍ତ୍ରୀ ଲୋକ ମାନଙ୍କର ମହିଳା ମାନଙ୍କର ମ୍ୟୁଜିକ ଚେୟାର କରାହେଇଥିଲା। ତାପରେ ମାନେ ଏଟା ହଉଚନ୍ତି ଗାଁ ବୋହୂ ମାନଙ୍କର କରାହାଇଏ। ଗୋଟେ ତାପରେ କରାହେଇଥିଲା କି ଝିଅ ପିଲାଙ୍କର ମ୍ୟୁଜିକ ଚେୟାର କରା ହେଇଥିଲା ସେଥିରେ ପ୍ର ପ୍ରଥମ ଦ୍ଵିତୀୟ ତୃତୀୟ ହେଇଥିଲେ। ଆ ତାପରେ ଝିଅପିଲାଙ୍କର ମ୍ୟୁଜିକ୍ ଚେୟାର ରେ ପୁଣି ପ୍ରଥମ ଦିତୀୟ ତୃତୀୟ ହେଲେ। ତାପରେ ଆମର ଗୋଟେ ପ୍ରତିଯୋଗିତା ହେଇଥିଲା। ଲା ଛୋଟ ଛୋଟ କୁନି କୁନି ପିଲା ମାନଙ୍କର ବାଟି ଚାମଚ। ସେଥିରେ ଛୁଆ ଟିକେ ବହୁତ ଉତ୍ସାହିତ ହେଇକି ଖେଳିଥିଲେ। ଆଉ ଛୁଆଙ୍କର ହେଇଥିଲା ପୁଚି ଖେଳ ହେଇଥିଲା। ଛୁଆ ସବୁ ପୁଚି ଖେଳୁଥିଲେ। ଆ ଦଶ ଜଣ ପିଲା ପୁଚି ଖେଳୁଥିଲେ ସେମାନଙ୍କ ଭିତରୁ ପ୍ରଥମ ଦୃତୀୟ ତୃତୀୟ ହେଇଥିଲେ। ତାପରେ ହେଇଥିଲା ସବୁ ଗଟେ ଭଲ ହେଇଥିଲା କବାଡି ପ୍ରତିଯୋଗିତା ଗୋଟେ ହେଇଥିଲା ଦୁଇଟା ଟ ଟିମ୍ ହେଇକି। ସେଟା ଗୋଟେ କବାଡି ହେଇଥିଲା ତାପରେ ସବୁଠୁ ବହୁତ ଭଲ ହଉଥିଲା ଯୋଉଟା କିି ଆମର ସନ୍ଧ୍ୟା ସମୟରେ ନାଚ ଆଉ ଅଭିନୟ ଥିଲା ଯୋଉଟା କିି ଉ ଆମର ସାତ-ଆଠ ଜଣ ପିଲା ସେ ଗୋଟେ ଅଭିନୟ କରୁଥିଲେ ମା ଉପରେ ମାଆଙ୍କ ଉପରେ ନେଇକି ମାନେ କେମିତି ସେମାନେ ଛୋଟ ବେଳେ ପିଲା ଜନ୍ମ ହବାଠୁ ନେଇକି ବାପା ମାଙ୍କର ମାନେ ବାର୍ଦ୍ଧକ୍ୟ ଅବସ୍ଥା ପର୍ଯ୍ୟନ୍ତ
ତାକୁ ଟିକେ ଲୋକମାନଙ୍କ ଇଏ କୁ ନଜରକୁ ମାନେ ଆଣିବା ପାଇଁ ତାକୁ କରିଥିଲେ ଆଉ
ଟିକି ଲୋକ ବହୁତ ହିଁ ଭଲପାଇଲେ ଭଲପାଇବା ଦେଲେ। ସେ ଆମ କୁନିକୁନି ପିଲାମାନେ ସବୁ କରିଥିଲେ। ତାପରେ ଗୋଟେ ଆମ ତାପରେ ହେଇଥିଲା ମାନେ ସବୁ ଛୋଟଛୋଟ ପିଲା ଉଁ ମାନେ ନାଚିଥିଲେ ପରେ ବୁଥ୍ ତିନି ଚାରି ଜଣ ପିଲା ସାଙ୍ଗ ହେଇକି ବି ନାଚିଥିଲେ ଯେଉଁଥିରେ କି ଆମର ଫାଷ୍ଟ, ସେକେଣ୍ଡ, ଥାର୍ଡ ହେଇଥିଲେ।
ଆଛା
ଆଉ ଟିକେ ବର୍ଷା ପାଇଁ ଟିକେ ଅସୁବିଧା ହେଇଗଲା ନଚେତ୍ ମା ଆଉ ଟିକେ ବେଷ୍ଟ ପ୍ରାଇସ୍ ଟା ଆମେ ଦେଇପାରିଲୁନି ଠିକ ଟାଇମ ରେ ବର୍ଷା ପାଇଁ ତା ଯୋଉଟା କି ଆମର ପଛରେ ଅଛି ଗୋଟେ ପ୍ରୋଗ୍ରାମ ହବ। ଗୋଟେ ଇଏ କରିକି ଦବୁ ଆଉ
ପୁରସ୍କାର ସବୁ ଆସିଯାଇଛି ତ ଆ ସେଥିପାଇଁ ତାକୁ ମାନେ ଯେ ପ୍ରଥମ ହେଇଛି ଯେ ଦ୍ଵିତୀୟ ହେଇଛି ତୃତୀୟ ହେଇଛି ତ ସେଇଟା ଆମ ପାଖରେ ଅଛି ତ ସେଥିପାଇଁ ମୁ କହିଲେ କି ନାଇଁ ମାନେ ନେଇ ଆସେ କି ମାନେ ତମ ପାଖରୁ ସେଇ ତଥ୍ୟ ଆଣି ସାରିଲା ପରେ ଆମେ ସେମାନଙ୍କୁ ସବୁ ଦେଇପାରିବୁ ଭଲ ସେ ଆଉ ଏଇୟଆ ହେଇଥିଲା ଆଉ
ତା ଲେଖା ହଉଥିଲା ଯୋଉଟା କିି ପ୍ରଥମ ଦ୍ଵିତୀୟ ତୃତୀୟ ଆମର ଲେଖି ଦେଇଛୁ ଖାତାରେ କିଏ ପ୍ରଥମ ହେଇଛନ୍ତି କିଏ ଦ୍ଵିତୀୟ ହେଇଛନ୍ତି
ହଁ ସେଇଟା ନହେଲେ ବି ଅସୁବିଧା ହବ ମାନେ ଜାଣି ହବନି ନା ଏତେ ପିଲାଙ୍କ ଭିତରୁ ଅଁ ବି ମାନେ ଟିକେ ଆମର ବର୍ଷା ଯୋଗୁ ବି ଏଇଟା ଟିକେ ବିଳ ମାନେ ଏତିକି ହେଲା ପୁରସ୍କାର ଯ ଦିଆଯିବା ଟା ଟିକେ ଦିନେ ଦୁଇ ଦିନ ଟିକେ ଲେଟ ହେଇଗଲା ଆ ସେଟା ଲେଖିଦେଲେ ବି ମନେ ରହିବ ସମସ୍ତଙ୍କର ନା।
ହଁ। ଆଉ।
ଆଉ ଏମତି ପ୍ରତିଯୋଗିତା କଲେ ଟିକେ ବେଶୀ ପିଲାମାନଙ୍କ ଭିତରେ ବି ଉ ତ୍ସାହ ଆସିବ ନା ଭଲ ଲାଗିବ ଆଗକୁ ଆଗକୁ ସେମାନେ ବି ଆହୁ ରି କରିପାରିବେ ଆଉ।
ହଁ ବହୁତ୍ ଭଲସେ କରିପାରିବା ଆଗୁକୁ ଆଉ ଆମେ ମାନେ ଯେତିକି କଲେ। ତାପରେ ସେମାନେ ଆହୁରି ଆମଠୁ ଯେତିକି ଦେଖିକି।
ବି ଆଗକୁ ଆହୁରି ବଢିପାରିବେ କରିପାରିବେ ଆହୁରି ବି ଉତ୍ସା ପାଇବେ ନା ଯିବା ଖେଳିବା ଏସବୁଥିରେ ନାଇଁ।
ହଁ ହଁ ନି
ତାପରେ ଆଜିକାଲି ବି ସ ମାନେ ଯୋଉ ସ୍କୁଲ ମାନଙ୍କର ବି ସବୁ ବି ସେମାନେ ବି କରିପାରିବେ। ହଁ ଅଂ ସବୁ ଏଇ ନାଚ ଗୀତ ଖେଳ। ସେମାନେ ବି ଆହୁରି ଅଧିକ ସୁବିଧା ପାଇପାରିବେ ନାଇଁ।
ହଁ ହଁ।
ଆଉ।
ଆଉ ମୁଁ ଶୁଣିଥିଲି କି ତମର କଣ ସବୁ ଖାତା ଫାତା ମାନେ ଦଉଚ। ହଁ ସବୁ ଦୋକାନ ଫୋକାନ ମାନଙ୍କୁ ଏମିତି ଦବାର ଅଛି ନା କଣ ମାନେ ଦଉଛ ବୋଧେ ତମ ଘରୁ। ଯେମତି କରନ୍ତି ଡେଲି
ହଁ ତିଆରି ନା ଉଁ। ହଁ ନାଇଁ ନାଇଁ ଆମର ଖାତା ତିଆରି କରୁଚୁ ତ ଆମେ ସବୁ। ମେସିନ ପକେଇଛୁ ଅ। ତ ସେଇଠି ପିଲା ଆସିକି କାମ କରୁଛନ୍ତି ମାନେ ଯେହେତୁ ମୁଁ ଗୋଟେ। ଜବ୍ ଚାକିରୀ କରୁଥିଲି ଚାକିରୀ ଛାଡିଲା ପରେ। ମତେ ଘରେ ବସିବାକୁ ଭଲ ଲାଗିଲାନି ତ ମୁଁ ଯେହେତୁ ଚାକିରି କରିବାକୁ କହିଲି। ପୁଣି ଅନୁଗୁଳୁ ରେ କରିଥିଲି ହେଲାନି କିନ୍ତୁ। ଅରୁ ଘର ଫର ଯେମତି ଭଲସେ ନ ମଳିଲା। ଆ ମୁଁ ମୋ ସ୍ଵାମୀଙ୍କି କହିଲି ନାଇଁ ଚାକିରି ତ ହେଲାନି। ମାନେ ସିଏ କହିଲେ କି ନବା ଆଣିବା ଅସୁବିଧା ହଉଚି। ଯଦି ଘର ନ ମିଳୁଚି ତୁ ଚାକିରି ଚାଡ଼ିଦେ ମତେ। ତାଙ୍କୁ ଟିକେ ପରିଶ୍ରମ ପଡିଲା ସିଏ ମତେ ନେବେ ଛାଡିବେ ଏ ଫୁଣି ଆସିବେ। ପୁଣି ଯିବେ ମତେ ଆଣିକି ଆସିବେ ଘରେ ପହଞ୍ଚିଲା ବଳୁକୁ ନଅଟା। ପୁଅ ବି ଛୋଟ ଥିଲା ହେତବଳକୁ ତିନି ବର୍ଷ ଅଢେ ଅଢ଼େଇ ବର୍ଷ ହେଲା ସ୍କୁଲ ଯାଇନଥିଲା। ସେଥିପାଇଁ ମୁଁ କହିଲି ନାଇଁ ଯଦି ମତେ କିଛି ନହବ ମତେ ଗୋଟେ। ମତେ ପଇସା ଦିଅ କିଛି ମୁଁ ଗୋଟେ ବିଜନେସ କରିବି ଯୋଉଠି। ମାନେ ମୁଁ ଦି ପଇସା ପାଇପାରିବି। ମୁଁ ଯୋଉ ଦି ଚାରି ଜଣ ଲୋକ ରଖିବି ସେମାନେ ବି ଦି ପଇସା ପାଇପାରିବେ।
ସେଥିପାଇଁ କରୁଥିଲି ବ ସେଟା କିନ୍ତୁ। ମୋର ମାନେ ଇଏ ଥିଲା କି ମୁଁ ଗୋଟେ ଜାଗାରେ କରିକି ବଡ ଆକାରରେ କରିବି। ଯେହେତୁ ମତେ ଆମର। ମାନେ ହେତିକି ଧାରଣା ନଥିଲା କି ଆମର ଏତେ ଟଙ୍କା ଖର୍ଚ୍ଚ ହେଇଯିବ ବୋଲି। ଯଉଟା କିି ମେସିନରେ ଆମର ବହୁତ ପଇସା ଖର୍ଚ୍ଚ ହେଇଗଲା। ତ ସେଥିପାଇଁ ଆମେ ଅଲଗା ଗୋଟେ ଜାଗାରେ ଫ୍ୟାକ୍ଟ୍ରି କରିବାର ଆଉ ଯୋଉ ପ୍ରସ୍ତାବ ଟା ଥିଲା ଟିକେ ବନ୍ଦ ରଖିଛୁ। ସେଇଟା ଏବେ ଏଇ ଡିସେମ୍ବରରେ ଷ୍ଟାର୍ଟ ଆରମ୍ଭ କରିବୁ।
ମାନେ ଘରେ ଏବେ କିନ୍ତୁ କରୁନ ଘରେ ଏବେ କରିନ।
ନାଇଁ, ନାଇଁ ଘରେ କରୁଛୁ। ଆମର ଯେହେତୁ ମୋ ଶାଶୁଙ୍କର ଦେହାନ୍ତ ପରେ ସେ ଘରଟା ଫାଙ୍କା ଥିଲା। ତ ସେଇ ଘରଟାରେ ସବୁ ପ୍ରକାର ମେସିନ ତିନିଟାଙ୍କ ରଖିଦେଇଛୁ। ତ ଆମର ଯୋଉ ଘର ସବୁ ଫାଙ୍କା ଥିଲା। ସେଇଠି ତାର କଞ୍ଚା ମାଲ ରଖିକି ଘରେ ତିଆରି କରୁଛୁ। ଆମେ ଘରେ ଘର ଦେଖି ପାରୁଛୁ? ମାନେ ମୁଁ ଘର ଦେଖି ପାରୁଛି, ପିଲାଙ୍କୁ ଦେଖି ପାରୁଛି, ଯୋଉମାନେ କାମ କରୁଛନ୍ତି। ତା ସହିତ ମୁଁ ମୋ ଘର କାମ ବି କରିପାରୁଛି। ମାନେ
ଫୁଲ, ଫୁଲ କୁ ବି ତମେ ଦେଇପାରିବ କି କଣ?
ହଁ ଦେଇପାରିବ କିନ୍ତୁ ଆମେ ଏବେ ସୁଦ୍ଧା ମୋ ପାଖରେ ଯେତିକି ପିଲା ଅଛନ୍ତି, ମୋର ଯେହେତୁ ଘରେ କରୁଛି। ମୁଁ ବେଶୀ ଲୋକ ଆଣିକି ଘରେ ରଖି ପୁରେଇ ମାନେ ଭିତରେ ପୁରେଇ କରିପାରିବିନି। ତ ସେଥିପାଇଁ ମୁଁ ଅଳ୍ପ ଲୋକ ଆଣି କାମ କରୁଛି। ଯେତେବେଳେ ମୋର ଫ୍ୟାକ୍ଟ୍ରିଟା ହେଇଯିବ ତ ସେତେବେଳେ ମୁଁ ଇଏ କରିବାକୁ ଚାହିଁବି, କାରଣ ଏବେ ମୋର ଯେତିକି ପିଲା ଅଛନ୍ତି ହଁ ମୋର ଯେତିକି ପିଲା ଅଛନ୍ତି। ଯେତିକି ମୋର ଜିନିଷ ବାହାରୁଛି, ମୁଁ ସେତିକି ମାନେ ଆରାମସେ ମୋର ସେଲ ହେଇଯାଉଛି। ବିକ୍ରି ହେଇ ପାରୁଛି। ଆଉ ସେଥିପାଇଁ ତାପରେ ବି ମାର୍କେଟିଂ ପାଇଁ ମତେ ପିଲା ଦରକାର, ବଜାର ଟାକୁ ଇଏ କରିବା ପାଇଁ ଯୋଉଟା କିି ସବୁ ପିଲାଙ୍କୁ ତାଙ୍କୁ ଟ୍ରେନିଂ ଦେଇ ହଉଛି। ଦେଇ ହେଇନି ମାନେ ଟ୍ରେନିଂ ଦେଇକି ତାଙ୍କୁ ସବୁଥିରେ ଇଏ କରିକି ଛାଡିଲା ବେଳକୁ ଟିକେ ଇଏ ହଉଛି, ଯେହେତୁ ମୋ ସ୍ଵାମୀ ଟିକେ ଏତେ ଟାଇମ ଦେଇ ପାରୁନାହାନ୍ତି। ଦି
ହଁ ସମୟ ଟା ହେଲା ସବୁଠୁ ବଡ କଥା। ମାନ ଦେଲେ ଯାଇଁକି ଆହୁରି ଅଧିକ ଭଲ ହେଇପାରିବ ଆଉ ନା କଣ?
ହଁ, ସେଇଟା ବଡ ହେଇଗଲେ ଆଉ ଟିକେ ବାଧ୍ୟ ହେଇକି ପିଲା ରଖିବାକୁ ପଡିବ। ତାପରେ ପିଲା ରଖିଲେ
ହ
ସ୍କୁଲ ଆମେ ଗାଁ ସ୍କୁଲ ମାନେ ଏତେ ଏନକା ଆ ସେମାନେ ରାଜି ହଉନାହାନ୍ତି କି ନାଇଁ ଆମେ ବହି ରଖିବୁ, ଖାତା
ହଁ, ହଁ ଯଦି ଏଇ ଆଉ ଅନ୍ୟ ସ୍କୁଲ ଗୁଡାକ ଯଦି ରହିବ। ଅର୍ଧ ନେଉଥିବ
ନାଇଁ ଦଉଛି, ସ୍କୁଲ ଦଉଛି, ମୁଁ ବେଶୀ ଦଉଛି ଆମର ଯୋଉ ଅନୁସୂଚିତ ଜାତି, ଜନଜାତିଙ୍କର ଯୋଉ ଆଉ ସ୍କୁଲକୁ ଯାଉଚି, ଯୋଉଠି ଛୁଆ ରହିକି ପାଠ ପଢୁଛନ୍ତି। ମୁଁ ଚାହୁଁଛି କି ସେମାନଙ୍କୁ ଦବା ପାଇଁ, ଯୋଉଁମାନେ ସେମାନେ କି କୋଡ଼େ ଟଙ୍କା ଜିନିଷଟାକୁ କମ୍ ମାନେ ଯେତିକି ଟଙ୍କାରେ ସେମାନେ କିଣୁଛନ୍ତି ତାଠୁ ଚାରି ପାଞ୍ଚ ଟଙ୍କାରେ କମ ରେ ମୋଠୁ ପାଇବେ, ସେଇଟା ମୁଁ ଆର ବର୍ଷ ସ ଦେଇଥିଲି ତିନଟା ସ୍କୁଲ ଦେଇଥିଲି। ବଡ ବଡ ବଡ ବଡ ସ୍କୁଲ ତିନିଟା। କିନ୍ତୁ ଏଇ ବର୍ଷ ମତେ ସଟେଜ ହେଲେ, ପିଲା ସଟେଜ ହେଲେ, ମାନେ ମତେ ମୁଁ ଯେତେ ଏବ ବର୍ଷ ଲୋକ ବଢିଗଲେ ମୋର, ଆଉ ଦି ତିନିଟା ଡିଲର ବଢିଗଲେ। ତ ମତେ ବାଧ୍ୟ ହେଇକି ଦୋ କାନଟାକୁ ବନ୍ଧ, ମାନେ ସ୍କୁଲ ଗୁଡାକୁ ଦବାକୁ ଇଏ ହେଲା। ତାପରେ ଗାଡିଟା ବି ମୋର ଆମର ବିକି ଦେଇଛୁ। ତ ଆଉ ଗୋଟେ ଗାଡି ନ ଆସି ଲା ପର୍ଯ୍ୟନ୍ତ କାମ ହେଇପାରିବନି। ତ ଏଇ ବର୍ଷ ମାନେ ଗାଡି ଉଠେଇବାକୁ ଥିଲା ଯେ, କିନ୍ତୁ ଗାଡି ଉଠେଇଲୁନି, ତ ଆର ବର୍ଷ ଗାଡି ଉଠେଇ
ତା ମାନେ ଏଟା ନିହାତି ସେ ଆର ବର୍ଷ ଆଡକୁ ହେଇଯିବ ଆଉ।
ନାଇଁ ନାଇଁ ନାଇଁ ଆର ବର୍ଷ ଆଡକୁ ଆମର ଅଲରେଡି ଚାଲିଛି। ମାନେ ବଡ ଆମେ ଯୋଉଟା ଚାହୁଁଥିଲୁ ସେଇଟା ଆମ ପାଇଁ ଆଶା ଯୋଉଟା, ହେଇଟା ହେଇପାରିନି। ସେଇଟା ଆମକୁ ହେଲା ପାଇଁ ହେଲେ, ଗୋଟେ ବଡ ଜାଗା ଦରକାର।
ହଁ ଖାତା ହେଲେ ଆମକୁ ବି ଟିକେ ଜଣେଇବ, ଆମର ଯୋଉ ଏଇ ଆଖପାଖ ସ୍କୁଲ ଅଛି। ଆମ ଏରିଆରେ, ଆମେ ବି ଦେଇପାରିବୁ। ନା କଣ?
ହଁ ହଁ ନିଶ୍ଚିନ୍ତ। କାହିଁକି ଦେଇପାରିବୁନି? ଖାଇବା ପଢ଼ିବା, ଏଇ ବିଜ୍ ଏଇ ବିଜନେସ୍ କଲେ ଲସ୍ ନାହିଁ ଏତେ। ଯେତେବେଳେ ନାହିଁ ସେତବେଳେ ଚାଲିବ।
ଆଉ ଏମିତି କି ଆଉ। ଆଉ ପୁଅର ସ୍କୁଲ ଫୁଲ କୋଉ ଦିନଠୁ ଯିବ?
ସ୍କୁଲ ତାର ସୋମବାରଠୁ ହିଁ ଖୋଲିବ। ତାଙ୍କର ସେଠି ପଛରେ ଖୋଲିବ ଯେ, ଗରମ ପାଇଁ ଟିକେ ବନ୍ଦ ଅଛି, ପଛରେ ଖୋଲିବ ଆଉ। ଏଇ ଯୋଉ ଗୁଳୁଗୁଳି ଟା ହେଇଥିଲା ଆଉ। ଅ ହଁ।
ତମେ ପୁଣି କାର୍ଯ୍ୟ ବ୍ୟସ୍ତ ଆଉ।
ହୁଁ ଆଉ। ଛୁଆଙ୍କର ସ୍କୁଲ ଖୋଲିଗଲେ ତ ପୁରା
ପିଲାକୁ ଦେଖିବା ପାଇଁ, ପିଲାକୁ ଦେଖୁଥିବ ପୁଣି ନିଜେ ନା।
ନାଇଁ ନାଇଁ ତାକୁ ମୁଁ ଦେଖି ପାରୁନି। ଟାଇମ ଯେହେତୁ, ସନ୍ଧ୍ୟାବେଳ ଟାଇମ ଟା ପିଲା କାମ କରୁଛନ୍ତି। ଦେଖିପାରୁନି ତାକୁ ଟିଉ ସନ୍ ଦେଇଛି। ଏବେ ଦେଇଛି, ପନ୍ଦର ଦିନ ହେଲା ଦେଇଥିଲି ଟିଉସନ୍। ତାପରେ ସିଏ ଛୁଟି ହେଇଯାଇଥିଲା, ପୁଣି ଏବେଠୁ ଟିଉସନ୍ ଦେବି। ଦେଖିପାରୁନି, ସନ୍ଧ୍ୟା ଟାଇମ ଟା କାମ ବହୁତ ରହିଯାଉଛି।
ହଁ।
ହଁ।
ଆଚ୍ଛା ହଉ। ଆପଣଙ୍କ ସହିତ ପରେ ଟିକେ କଥା ହେବି। କଥା ହବା ଆଉ, ହଉ। ଠିକ୍ ଅଛି। ବାଏ।